ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ।
ଜୟ ଶ୍ରୀରାମ
ଜୟ ଶ୍ରୀ ରାମ
ହୁଁ କଣ କହୁଥିଲି ଫଳ କଥା ଆମର ରହିଥିଲା।
ହଁ ଜାମୁକୋଳି ଜାମୁକୋଳି ପାଖରେ ରହି ଯାଇଥିଲା ଜାମୁକୋଳି ରୁ ଫଳ କଥା
ହଁ ତମକୁ ଫଳ ଖାଇବାକୁ ଭଲ ଲାଗେ ମାନେ କେତେବେଳେ କେମିତି ଖାଅ।
କେତେବେଳେ କେମିତି ମାନେ କଣ ହୁଏ କି ଥର ଘରେ ଯଦି ହେଲା ସେଉ କାଟିଲେ ସମସ୍ତଙ୍କ ପାଇଁକି ତ ବୋଉ କହିବେ କି ଏଥିରୁଟିିକ ଖାଇଦେ। ମୋତେ କିନ୍ତୁ ସେଉ ପସନ୍ଦ ନୁହଁ ତାପରେ ମୁଁ କଣ କରେ ନା ତାକୁ ଟିକେ ବିଟ୍ ଲୁଣ ପକାଇଦିଏ ତାପରେ ତାକୁ ଟିକେ ଖାଏ। ସେ ଟିକିଏ ହଁ ତା ଟେଷ୍ଟ ଟିକେ ଚେଞ୍ଜ ହେଇଯିବ ଖାଇଦେ ଆ ଚଳିବ। ଆଉ ନହେଲେ କଦଳୀ କଦଳୀଟା ମୁଁ ଖାଏ କିନ୍ତୁ ବହୁତ କମ୍ ଟାଇମ। ଆଉ ଫଳ ଭିତରେ ମୋତେ କମଳାଟା ସବୁଠୁ ବହୁତ ପସନ୍ଦ। କମଳା ଟା ଯେତେବେଳେ ବି ଆସେ ମୁଁ କମଳା ଖାଇଦିଏ କିନ୍ତୁ ସେଟା ଟିକେ ଭଲ ଥିବା ଦରକାର ଗୋଟେ ଗୋଟେ ଥାଏ ନା ଯେମତି ଖଟାଳିଆ ନହେଲେ ତ ଯେମିତି ନ ନୁତୁ ନୁତୁ ହଉଥିବ କମଳା ସିଝା
ହୁଁ
କମଳା ଖାଇଲେ ବହୁତ ଭଲ।
ମୁଁ କିଛି ବି ଫଳ ଖାଏନି ମୋ ଦେହ ଖରାପ ହେଲେ ବି ମୁଁ ଖାଏନି।
ଓହୋ ମାନେ ଏମିତି କିଛି ଫଳ ପସନ୍ଦ ନୁହଁ ତମକୁ।
ନାଁ ଯଦି କିଏ ବାଧ୍ୟରେ ଯଦି କେବଳ ଜଣେ ଲୋକ ମତେ ଖୋଇଚି ଆଜି ପର୍ଯ୍ୟନ୍ତ ଫଳ ସିଏ ହୋଉଚନ୍ତି ମୋ ବାପା ଗୋଟିଏ ସେଉ ମଧ୍ୟରେ ସିଏ କାଟିକି ଆଣିଥିଲେ ସିଏ ଯେତେବେଳେ ଯେମିତି ଖାଉଥିବେ ଏମତି ବାବା ଯଦି ମୁଁ ନ ଖାଇମି ତାଙ୍କ ମନ ଦୁଃଖ ହେଇଯିବ ସେଥିଲାଗି ମୁଁ ବାଧ୍ୟରେ ଖାଏଁ।
ଆଚ୍ଛା।
କାରଣ ବାପା ମତେ ସବୁଠାରୁ ଟିକେ ଅଧିକ ଭଲ ପାଆନ୍ତି।
ହଁ ମୁଁ ଜାଣିପାରିଲି ଯେହେତୁ ଗୋଟେ ପୁଅ ତ ସମସ୍ତଙ୍କର ଆଖି ତମ ଉପରେ।
ନା ପୁଅ ଗୋଟେ ବୋଲି ସେମିତି ନୁହଁ ମୋ ମାଆ ଜାଣିଚ ତମେ କଥାରେ ନାହିଁ ମାଆ ମାଡ଼ କୁଆପାଡ଼ ବାପା ମାଡ଼ ରାଇଜ ଛାଡ। କିନ୍ତୁ ଆମର ସେଇଟା ଉଲଟା। ବାପା ମାଡ କୁଆପାଡ ବ୍ ମାଆ ମାଡ ରାଇଜ ଛାଡ ମାଆ ରାଗିବ ମାନେ ତା ହାତରେ ଏକ ଇଞ୍ଚର ଯାହାବି ପଶୁ ଆମେ ତା ହାତରେ ଯଦି ପହଁରା ଛାଞ୍ଚୁଣି ଉଁ ମାନେ ଥରେ ମତେ ଗୋଟେ ଲୁହାଟେ ଧରିଥିଲା ସେ ଲୁହାରେ ବାଡେଇଲା। ମୋର ମନ ଅଛି ମୋ ପିଠି ପୁରା ନାଲି ପଡ଼ିଯାଇଥିଲା ମୁଁ ତିନ ଦିନି ବଥା ଉଠେଇ ପାରଲିନି।
ହୁଁ।
ମାଆ ମାରିବ ମାନେ ସାଙ୍ଘାତିକ ମୋ ମାଆକୁ ସମତେ ଡରନ୍ତି। ମୋ ଦିଦି ହରିକା ଆଜି ପର୍ଯ୍ୟନ୍ତ ସେଇ ନେଇ ଖ ମାନେ ମୋ ବଡ ଦିଦି ଜାଣିଚ ଆଜି ପର୍ଯ୍ୟନ୍ତ ଫୋନ ୟୁଜ୍ କରେନି ଜାଣଚ।
ଓହୋ ତାହେଲେ ମାଆ ବୋହୁତ ଅ ରାଗି।
ହଁ ଥରେ ଦିଦି ଏମତି ମୁଁ କେବଳ ଆମ ଘରେ ଫାଷ୍ଟ ମୁଁ ଫୋନ ୟୁଜ୍ କଲି। ଯେତେବେଳେ ମତେ ଅ ନବମ ଶ୍ରେଣୀ ହେଇଥିଲା ମୁଁ ସେତେବେଳେ ଫାଷ୍ଟ ମୁଁ ଗୋଟେ ଫୋନ ବାପା କିଣିକି ଦେଲେ ମୁଁ ଧଇଲି। ତାପରେ ଫୁଣି ନବମରୁ ଠିକ୍ ଏଇ ଯେତେବେଳେ ଦଶମ ପରୀକ୍ଷା ଦେଇ ସାରଚି ମୋର ଫୋନ ବି ସେ ସେ ଫୋନଟା ମୁଁ କହିଲି ବାପା ଆଉ ମୁଁ ଏଟା ଧରିବିନି। ବାପା ଫୁଣି ଗୋଟେ କିଣିକି ଦେଲେ। ଥରେ ଗେମ୍ ଖେଳୁଚି ଦି ମାନେ ଦେଢ ବର୍ଷ ପରେ ସେ ଫୋନଟାରେ ଗେମ୍ ଖେଳୁଚି ଯୋଉଟା ନୂଆ ଦେଇଥିଲେ ଦେଢ ବର୍ଷ ର୍ଷ ପରେ କିଣୁଚି ମୋର ଆଉ ଏଇଟା କାମ କଲାନି।
ସେଇଟାକୁ ଜାଣିଶୁଣି ଦାନ୍ତରେ କାମୁଡି ଦେଇକି ଡିସ୍ଲେ ଉଡ଼େଇଦେଲି ବାପାଙ୍କୁ କହିଲି ବାପ ଡିସପ୍ଲେ ଉଡ଼ିଗଲା। ମୁଁ ବାପା କହିଲେ କେମିତି ମୁଁ କହିଲି ପପ୍ ମୁଁ କହିଲି ବାପା ଭାର କରୁଥିଲି ପକେଟରୁ ଗଳିପଇଲା।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
ଜାଣିନାହାନ୍ତି ଦାନ୍ତରେ କାମୁଡ଼ିଥିଲି ବୋଲି ସେ କିନ୍ତୁ ନୂଆ କିଣିକି ଦେଇସାରଲା ପରେ ମୃ ବାପାଙ୍କୁ କହିଲି ବାପା ହେଟା ଦାନ୍ତରେ କାମୁଡ଼ି ଦେଇଥିଲି। ତାପରେ କହିଲେ ବଢିଆ ଆଉ ବାପାର ଜାହାଜ ଚାଲୁଚି ତ। ନାଇଁ ଯାହାଜ କ ସେପା ଭାଙ୍ଗିଦେଲି ଆଉ ତାପରେ ତାପରେ ପୁଣି ସେଟା ନୂଆ ଦେଲେ ସେଟା ଦେଲା ପରେ ସେଟା କଣ ହେଇଚି ଦିନେ ଏମତି ଗାଡିରେ ଯାଉ ଚି ଗାଡିରୁ ପଡିଗଲେ ମାନେ ପକେଟରୁ ଭାରିକି ପଡିଗଲା ଆଉ ଗୋଟେ ପଛରେ ଗୋଟେ ଗାଡି ଯାଉଥିଲା ଚେଢେଇଦେଲା ସେଟା ଭାଙ୍ଗିଗଲା। ମାନେ ଛଅ ମାସ ପରେ ହଁ ଚୁନା ପା ଛଅ ମାସ ପରେ। ତାପରେ ବାପା କହିଲେ ତତେ ଆଉ ଅଧିକ ଦାମିକିଆର ଦେବିନି। ବାପା ମତେ ଲାଷ୍ଟ ବେଳକୁ ଦେଇଥିଲେ ସେ ଦେଇଚନ୍ତି ମୁଁ ଯୋଉଟା ଏବେ କଥାହୋଉଚି ସେଇଟା ଜମା ସାଢେ ଆଠ ହଜାରେ ଏମ୍ ଆଇ ର ଗୋଟେ ଫୋନ୍ ଦେଇଥିଲେ।
ଆଜି ପର୍ଯ୍ୟନ୍ତ ମ ସେ ସେତେବେଳେ ଗୋଟେ ବାଧିବା ଭଳିଆ କଥା କହିଲେ ଆଜି ପର୍ଯ୍ୟନ୍ତ ମୁଁ ସେଇଟାକୁ ଧରିଚି ଆସି ଚା ଚାରିବର୍ଷ ହେଇଗଲାଣି ଏତେ ଦିନ ଫୋନ ଯାଇଚି ବୋଲି ବା ବାପା କହିଲେ ଭା ତତେ ସାଲୁଟୁ ମାରୁଚି ଗୋଟେ ଇଏ କରିକି ମାନେ ମଜାକ ଉଡେଇଲେ। କହିଲେ ଯାହା ହୋଉ ଏତେ ଦିନ ପରେ ପୁଅର ଯାଇଚି ବାଧିଚି କଥାଟା। ବାପାଙ୍କୁ କହିଥିଲି ମୁଁ ଯୋଉଦିନ ନିଜେ ରୋଜଗାର କରିବି ସେଇଦିନ ନିଜେ ଫୋନ କିଣିବି।
ତାପରେ ବି ଆଉ ଫୋନ୍ ତମୁକୁ ମାଗିବେନି।
ନା ଦଉନା ବାପା ବାପା ଏବେ ମଝିରେ ଅଫର କରିଥିଲେ କହିଲେ ମୁଁ ଟଙ୍କା କୋଡିଏ ହଜାର
ନା ନା ମୁଁ ସେୟା କହୁଛି ତୁମକୁ ନା ତମେ ଏଇଟା ହେଲା ଫାଇନାଲ୍ କଲ କି ମୁଁ ଆଉ କେବେ ମାଗିବନି। ଯେବେ ନିଜେ ଚାକିରି କରିବି ସେବେ ନିଜ ପଇସାରେ ନିଜେ ସେଇଟା ଟିକେ ଆତ୍ମ କୁହନ୍ତିନ ଆତ୍ମ କଣ କୁହନ୍ତି ଏଇଟା? ହ ସେଇଟା ଗୋଟେ ବାଧ୍ୟ ହଁ। ଭଲ ଏତିକି କୁହ
ବାପା ବି ଥରେ ଏବେ ଅଫର କରିଥିଲେ କୋଡିଏ ହଜାର ଅଫର କରିଥିଲେ କହିଲେ ହଉଛି ଆଣେ ଫୋନ କେତେ ଦିନିହେଲାଣି ତୋର? ମୋର ବି ଏଟ ଡିସପ୍ଲେରେ ଗୋଟେ ସାଇଟ ରୁ ଏମିତି ଗୋଟେ ଦେଖିନ ମଝିରେ ଛୋଟ ଗାର ପଡି ଆସ୍ତେ ଆସ୍ତେ ଯୋଉ ଲମ୍ବା ପଡିଯାଏ ବ୍ଲାକ୍ କଲର ର ସେଇଭଳିଆ। ବାପା କହିଲେ ଗାର ପଡିଲାଣି ତୁ ଗୋଟେ ନେଇ ଆ।
ମୁଁ କହନି ନା ନା ସେ ଆଉ ବେଶୀ ଦିନ ନୁହଁ ମୁଁ ଅଳ୍ପ ଦିନ ପରେ ତ ଜବ୍ କରିବି ଆଣିବି ଆଉ ତମେ ଟେନସନ ନିଅନି।
କହିଲେ ହଉ ଦେଖିବା
ମୁଁ ଫୋନ୍ ବି ଏମିତି କଣ ହେଇଛି ନା ଥରେ ମୁଁ ରାଗିକି ପୁରା ଜୋରରେ ଫୋପାଡ଼ିଦେଲି ସେ ବାଜିକି ପୁରା ଗ୍ରୀନ୍ ମାନେ ସବୁଜ କଲର ହେଇକି ଉପର ଆଡ଼ୁ ହଉ ଗୋଟେ ସାଇଟ୍ ରୁ ଗୋଟେ ଉପରଟା ଦି ଦିଇଟା ସାଇଟ୍ ହେଇ
ମାନେ ଭଗବାନ ବି ଏମିତି ସାଦ୍ ଦେଇଛନ୍ତି ଏ ଫୋନଟାରେ ଏଟାରେ ଟେମ୍ପର ଗ୍ଲାସ ବି ନାହିଁ ଜାଣିଛ
କୁ
ମାନେ ତିନି ଥର ପଡିଲାଣି ଏମିତିଆ ପରିସ୍ଥିତିରେ ପଡିଲାଣି ସାଇ ତାର ଯୋଉ ବଡି ଗୋଟେ ଜାଗାରେ ଏତେ ଜୋର କଣା ହେଇକି ମାଡ ହେଇକି ଗୋଟେ ଗେଟିରେ
ହ
ସେଇ ଉପରେ କଣା ହେଇଯାଇଛି କିନ୍ତୁ ଡିସପ୍ଲେ ରେ ବାଜିନି।
ତମ ଫୋନର ଆୟୁଷ ଅଛି ଅଧିକ
ତାର ମୁଁ ଏବେ ଆୟୁଷ ପୁରିନି ସେ ସେଇନା ଏମିତି ହଉଛି।
ଯେଉଁଦିନ ଆୟୁଷ ପୁରିଜିବ ସେ ସେଦିନ ପୁରା ପଲେଇବ।
ଯୋଉ ଦିନ ଯିବ ସେ ମତେ ତ ମୁଁ ବି ୟାଙ୍କୁ ଛାଡିବିନି ଇଏ ରହିଲା ମୋ ପାଖରେ ସବୁବେଳେ। ମାନେ ଆଜି ପର୍ଯ୍ୟନ୍ତ ଧୋକା ଦେଇନି ନା କେବେ
ହଁ। ସେଇଟା ତ ବହୁତ ବଡ଼ କଥା।
ସବୁ ପରିସ୍ଥିତିରେ ସବୁବେଳେ ଇଏରେ ରହିଛି। ଗୋଟେ ପରସେଣ୍ଟ ବି ଚାର୍ଜ ଅଛି ସେ କେତେବେଳେ ଆଜି ପର୍ଯ୍ୟନ୍ତ ସୁଇଚ୍ ଅଫ୍ ହେଇନି।
ପୁରା ଲୟାଲ୍ ଅଛି ତମ ପାଇଁ ଆଉ।
ହଁ ଏଇଭଳିଆ ଲୟାଲ ଯେହେତୁ ମୁଁ ଖୋଜି ଆଜି ପର୍ଯ୍ୟନ୍ତ ମିଳୁନାହାନ୍ତି ଆଉ?
ହା ହା ହା ଏବେ ତ ଏବେ ଏମିତି ଇଏ ନା ତାଙ୍କର ନା ବିଶ୍ୱାସ କରିବା ପୂର୍ବରୁ ପଚାଶ ଥର ଭାବିବ ଯେ ଠିକ୍ ହେବ କି ନାହିଁ ଠିକ ହେବ କି ନାହିଁ।
ନା ମୁଁ ତ ସେଇ ତି ନେଇକି ଏମିତି ବୁଲୁଛି ନା ସେଇ ତି ନାକି
କିଛି ଚିନ୍ତା କରୁନି ଭ ଜବ ଚାକିରରି ବାକିରି କରିଦିଅ ଘରେ କହିବକି ଗୋଟେ ଭଲ ଝିଅ ଦେଖିକି ବାହାଘର କରିଦେବେ
ଟୋଟାଲି ଟୋଟାଲି ଆରେଞ୍ଜ ମାନେ କରିବାରେ ହିଁ ନାହିଁ ଆରେଞ୍ଜ ମ୍ୟାରେଞ୍ଜ ମୁଁ କେମିତି ଜାଣିବି କିଏ କଣ କ କରିଥିଲା କଣ ନାହିଁ ତା ବିଷୟରେ କେମିତି ଜାଣିବି?
ଏରେଇ ରରେଇ ରଇ
ସେଥିଲାଗି ତ ମୁଁ ଟୋଟାଲୀ ଆମର ମାନେ ମୋ ଦାଦା ବି ଲଭ ମାରେ ମୁଁ ହଉଛି ପିଇସ୍ ଲଭ ମାରେଞ୍ଜ ବି ଜଣେ ଆଉ ସବୁ ଆରେଞ୍ଜ ମାରେଞ୍ଜ ସେତେବେଳେ ଯୁଗରେ ସେମାନେ ଅଧିକ ବଡ ବୋଲି ସେମାନେ କରିଥିଲେ ତାଙ୍କ ବେଳେ ସେ ଇଏ ଥିଲା ଆମ ବେଳେ ଏଇନା କି ଆଉ ନାହିଁ ସେ ଯୁଗ
ସେଇଟା ବି ସତ କଥା ଯେ ତାହରେ କହି ହଉନି ତମେ ଜାଣିକି ବା ହୁଅ କି ତ, ମାନେ ଅଜଣାତରେ ବା ହଉ ଯାହା ହବାର ଥିବ, ନା ସେ ହେଇଯାଉଛି। ଆଜିକାଲି ବିଶ୍ୱାସ ଗୋଟେ ଜିନିଷ ସେଇଟା ତମେ, କାହା ଉପରେ କରିବ ପୁରା ବ୍ଲାଇଣ୍ଡଲି, ବିଲିଭ୍ ସେଟା ତୁମେ କାହା ଉପରେ କରିପାରିବନି। ମାନେ ଅନ୍ଧ ଭଳିଆ ବିଶ୍ୱାସ କି ଅନ୍ଧ ଭଳିଆ ଭଲ ପାଇଆ ସେଇଟା ଆଜିକାଲି ମିଳିବାଟା ବହୁତ ରେୟାର୍ ହେଇଗଲାଣି।
ଏତେ ବହୁତ ଅଫର୍ ଆସ ଚି କିନ୍ତୁ ମୁଁ କେବେ ଇଏ କରିନି। ମୁଁ ଆଗେ ଚେକ୍ କରେ, ମୁଁ ତା'ପରେ ଯେମତି ଜାଣିଦିଏ, ଏମିତିଆ ବୋଲି ମନା କରିଦିଏ।
ତା'ମାନେ ବହୁତ ଝିଅ ତମ ପଛରେ ଅଛନ୍ତି।
ଅଛନ୍ତି କଣ? ଆଜି ପର୍ଯ୍ୟନ୍ତ ବି ଥିଲେ, ମୁଁ ବି କାହା ସହିତ ଇଏ ହେଇନି। ମୁଁ ମୁଁ ସମସ୍ତଙ୍କୁ କହିମି। ମୁଁ ତାହ ପରଦିନକୁ ଗୋଟେ ରାକ୍ଷୀ ନେଇକି ଯାଇଥମି ସାଙ୍ଗେରେ? ରାକ୍ଷୀ ବାନ୍ ଦିଅ। ମୁଁ ବହୁ ଭାଇ ହବା ପାଇଁ ବହୁତ ମାନେ ଉତ୍ସୁକରେ ଅଛି।
ତମର ତ ତିନିଟା ଭଉଣୀ। ଆହୁରି କେତେ ଭଉଣୀ ବନେଇବ?
ଶବ୍ଦରେ ଯିଏ ମୋ ସହିତ ଥିଲା ଜଣେ ଇଏ। ତାଙ୍କର କେବଳ ପାସ୍। ଟିକେ ଅଲଗା ହେଇଗଲା।
ହୁଁ।
ଏ ବାହାରି ଦୁଃଖରେ ବି ବାହାହେଇଛି। ତାଙ୍କ ଘର ପରିସ୍ଥିତି ଟିକେ ଖରାପ ଥିଲା। ତାଙ୍କ ମା-ଆ, ବାବା ବାହାଘର କରିଦେଲେ। ସେ ବାହା ହେଇଆଇ କିଚି ହେଇନି। ଏବେ ବି ସେମତେ କଲ୍ କରୁଛି। ମାନେ କଥା ହଉଛି, ନର୍ମାଲ ଯେତେବେଳେ ଯେମିତି ଇଏ ମାନେ ତାଙ୍କ ମାନେ ତାର, ଆଜି ପର୍ଯ୍ୟନ୍ତ ବି ମନ ଦୁଃଖ ମତେ ଫୋନ୍ କରିଦବ କାନ୍ଦେ।
କାହା ଆଡ଼ୁ ହେଲାନି। ମାନେ ତମ ଘର ଆଡ଼ୁ ନା ତାଙ୍କ
ନା ସିଏ ନିଜେ ଇଏ କଲା। କହିଲା ମୁଁ ଦେଖ୍ ତୋ ଜୀବନ ମୁଁ ଖରାପ କରିବାକୁ ଚାହୁଁନି। କାହିଁ ମୋ ପାଇଁ, ତତେ ତମ ଘରେ କିଏ କାହିଁ କହିବେ? ନିଜେ ଛାଡ଼ି ଦେଲା ସେଇଦିନ। ମୁଁ, ମୁଁ ତାକୁ କେତେବେଳେ ବି ଇଏ କରିନଥିଲି? ମାନେ ସେ ମାନେ ଏମିତି ଭାଇ ଭଉଣି ଭଳିଆ ମାନେ ହିସାବରେ ମାନେ, ଭଉଣି ହିସ
ଭାଇ ଭଉଣୀ ତ କେବେ ହେଇନଥିବ? ଗୋଟେ ଭଲ ସାଙ୍ଗ ହିସାବରେ ଥିବ।
ସାଙ୍ଗ ହିସାବରେ ରହୁଥିଲୁ। ମାନେ ଟୋଟାଲି ସିଏ ତା ମାମୁଁଅରେ ଏଇଠି ରହିି ପଡୁଥିଲା। ତା'ପରେ ତାର ବି ବହୁତ ମନ ଦୁଃଖ ହେଇଥିଲା। ଯେତେବେଳେ ବାହାହେଲା ତା ବାହାଘରକୁ ଡାକିଥିଲା। ମୁଁ ଯାଇନଥିଲ।
ହଁ, ସେତେବେଳେ ଦୁଃଖ ଲାଗିଥିବ।
ତାରେ ବାବା ଏତେ କହିଲେ, କହିଲେ ସେତେବେଳେ କାରେ ତୁ ଯଦି କହିଥାନ୍ତୁ, ମୁଁ ଇଏ କରିଥାନ୍ତି। ମୁଁ କହନି ଦେଖ ତମେ ସବୁ ସଇଲା ପରେ କହିବ।
ଏବେ ସେ ଜିନିଷ ଟା ବହୁତ ବାଧୁଥୁବ। କାସ୍ ମୁଁ ଘରେ କହିଦେଇଥାନ୍ତି। ଆଉ ସବୁ ଠିକ୍ ହେଇଯାଇଥାନ୍ତତା!
ଏବେ ଜାନଲି ନା ମୋ ବାପା ଏମିତିଆ ବୋଲି। ମୁଁ କଣ ଜାଣ ମାନେ, ସେତେବେଳେ କଣ ମୁଁ ପ୍ଲସ୍ ଠୁ ପଢିଲା ଏଳେ ଦଶମରେ ପଡିଲା ବେଳେ, ମୁଁ ବାପାଙ୍କ ସହିତ ଏମିତି ଫ୍ରେଣ୍ଡଲି ରୁହେ। କିନ୍ତୁ, ଏତେ କ ସବୁ କଥା କୁହେଲି। କିନ୍ତୁ, ଏବେ ଜଷ୍ଟ ମାନେ, ସବୁ କଥା କହିଦଉଛି ନା।
ଓ ହୋ ହୋ।
ମୁଁ ଯାହାବି କରେ ମୋ ଲାଇଫ୍ ରେ, ମୋ ବାପାଙ୍କୁ କୁହେ। ବାପା ହଉଛନ୍ତି ମୋ-ମୋର, ପ୍ରଥମ ହଉଛନ୍ତି, ବେଷ୍ଟ୍ ଫ୍ରେଣ୍ଡ।
ସେଇଟା ବହୁତ ଭଲ କଥା। ଯେମାନେ ଘର ସହ ଯିଏ ହେଲା, ପୁରା ଜଡି ତ ହେଇକିରି ଇଏ, ସେମାନେ ହେଲା ମୋ ସାଙ୍ଗ ହେଇକିରି ର। ସେଇଟା ବହୁତ ବଢ଼ିଆ! ମାନେ ବାହାର ଦିନଷଠୁ ଘରଟା ସବୁଠୁ। କୁହନ୍ତିନି, ସୁରକ୍ଷିତ ଜାଗା ସେଇଟା ହେଲା। ସେଆ ହଉ, ବହୁତ ବହୁତ ଧନ୍ୟବାଦ।
ଆଉ ଗୋଟେ ମୁଁ କରୁଛି। ଆଉ ଗୋଟେ ଆମ୍ ପଛରେ କଥା ହବା ଆଉ। ଆଉ ମୁଁ ଗୋଟେ କରିଦଉଛି ତମକୁ ଏବେ।